ହ୍ୟାଲୋ।
ହ୍ୟାଲୋ।
ହଁ।
ହଁ କଣ କରୁଥିଲେ?
କଣ କରିବି ଏଇଠି ରୋଷେଇ କରୁଛି ଆଉ। ଆଉ ଏମ ତମେ କଣ କରୁଛ?
ଏ ବର୍ଷା ପକଉଛି ବସିଛି ଆଉ। ହଁ ବର୍ଷା ପକଉଛି ବସିଚି। ବସିଚି ବସିଚି।
ବର୍ଷା ହଉଛି କି ନାଇଁ?
ହଁ ବର୍ଷା ହଉଛି ପା।
ହଁ ହଁ ଆଉ କଣ ଖାଇଥିଲ ଆଜି?
ଆଜି ଖାଇଥିଲି ଚିକେନ ଖାଇଥିଲି। ଭାତ ଖାଇଥିଲି, ଆଉ ପା ମ୍ପଡ ଖାଇଥିଲି, ମାଛ ଖାଇଥିଲି। ଆଉ କଲରା ଚିପ୍ସି ଭେଣ୍ଡି ଚିପ୍ସି, ଆମ୍ବ। ଆଉ ସବୁ ଖାଇଥିଲି ଆଉ ହଁ। ଆଉ? ଆଉ ବାପ ଘରକୁ ଆସିଛ ଆଉ ଖାଇବା ଆଉ ଡାକିଥିଲେ ଆଉ। ହୁଁ।
ବାପଘରକୁ ତାନେ ଆସିଛ?
ଆଜ୍ଞା।
ଓହୋ ଏନା ରହିବ ନା ପଳେଇବ?
ଏଇ ବୁଧବାର ଆଡୁକୁ ଯିବା ଆଉ ରଜ ପାଇଁ ଆସି ଥିଲୁ ଆଉ।
ଆଁ ହୋ।
ହୁଁ ଆଉ ତମେ କଣ ଖାଇଥିଲ?
ମୁଁ ତ ଏଇ ଖାଇଥିଲି ଯାହା ମାଛ ଭାତ ଖାଇଥିଲି। ଆଉ ହଉଛି ସକାଳେ ଅଣ୍ଡା କଦଳୀ ଭଜା, କଲ କଲରା ଭଜା ସବୁ ଏମିତି ହେଇଥିଲା ଖାଇଥିଲି ତାବେଳେ ମାଛ ତରକାରୀ ଭାତ ଖାଇଚି। ଆଉ ଏଇନା ପୁଣି ରୁଟି ହବ ଆଉ
ଉୁଁ ହୁଁ ରାତି ପାଇଁ ଏତେବଳୁ କରିଦଉଛନ୍ତି?
ହଁ ଟିକେ ଜଲଦି ଯିବେ ତ ଡିଉଟି ଆଉ ରୋଷେଇ ହଉ ତାପରେ ଛୋଟ ଛୁଆ ଟା ନା ତାଙ୍କୁ ଧରିକି ରୋଷେଇ କରିବା ଭାରି କଷ୍ଟ ହେଇଥିପାଇଁ ଆଉ
କଣ?
ମୁଁ କହିଲଲି ଛୋଟ ଛୁଆ ଟା ତ ତାଙ୍କୁ ଧରିକି ରୋଷେଇ କରିବା ଭାରି ହଁ ନା କଣ ପ୍ରୋବ୍ଲେମ ବି ଭାରି ହଉଛି ବର୍ଷା ପାଇଁ ଆଜି ହଁ
ଆଉ ସନ୍ଧ୍ୟା ବଳେ କଣ ଖାଇଛ ନା ସନ୍ଧ୍ୟାବେ
ମନ୍ଦିରରେ ତ କିଛି ଖାଇନି ତ ଧୂପର ଦିଆ ହବ ଛଟା କୋଡିଏ ହେଲେ କେତେଟା ହେଲାଣି ମୁଁ ଆଉ ଦେଖିନି। ଧୂପ ଦିଆ ହବ ପ ଦିଆ ସୋଇିଲା ପରେ ତାପରେ ଫୁଣି ଯାଇକି ଯାହା କରାହବ ଆଉ ଚା ଫା ହବ ଟିକେ ଆଉ ହଁ
ଓହୋ ଆଉ ରୋଷେଇ କଣ?
ତମର ରାତିରେ ରୁଟି ଏଇ ହବ ଅଣ୍ଡା ଭୁଜିଆ କରିହବ ଏଇ ଭୁଜିଆ ତରକାରୀ ହବ ଆଉ ହଉଛି ରୁଟି କରା ହଉ ଚି ଆଉ ମାଛ ଭଜା ଅଛି। ଏଇଆ ଖିଆ ହବ ଆଉ ତମେ କଣ ଖାଇବ?
ହଁ।
ତମର କଣ ଖବର ଅ?
ଆମର ଅଛି ଦହିବରା ଖାଇବେ ଦହିବରା ହେଇ
ଓହୋ।
କିଛି ଖିଆ ବରା ହେଇଚି ଦହିବରା ମୁଁ ତ ଦହିବରା ଖାଏ ନା। ହ ବରା ଆଉ କଣ ହବ ରାତିରେ ଦେଖିବା ଆଉ।
ହଁ ପାଗ ବି ବଢିଆ ଦେଇଛି ଥଣ୍ଡା ପାଗ
ହଁ ଅଁ
ହୁଁ ଯାଉ ଏଇ ଗରମ ଯେମିତି ହଉଥିଲା ଟିକେ ଶାନ୍ତି ଲାଗୁଚି ଏ
ହଁ ବର୍ଷା ହେଲାଠୁ ଟିକେ ଥଣ୍ଡା ଲାଗୁଚି ଆଉ। ହୁଁ ଆଉ ରଜଟା ତ ଆମର ବିଗିଡିି ଗଲା ଆଉ ଏଇ ବର୍ଷା ହେଇକି ଆଉ ହୁଁ
ରଜ କେମିତି କଣ ହେଇଥିଲା?
ଝିଅ ଗୋଟିଏ।
ରଜ କେମିତି କ ହଁ ଝିଅ ହଇ ମୋର ପାଞ୍ଚ ମାସର ଜମା।
ରଜ ଓହୋ।
ଝିଅ ମୋର ଏଇ ପାଞ୍ଚ ମାସରେ ଜମା ଆଉ।
ହଁ ଛୋଟଛୁଆଟି ଆଉ।
କଣ, ତମର କଣ କି? ଆଉ କଣ, ତମର ଛୁଆବି ଆଉ କଣ, ପୁଆ ପିଲା ଅଛି? ଆର ସବ ଓହ ମୋର ବି ସେଇ ଗୋଟିଏ ଝିଅ। ଏଇ ପାଞ୍ଚ ପାଞ୍ଚ ମାସ ତାକୁ ହେଇଛି ଆଉ ମୁଁ ଆଜି ମେକ୍ସିମ ଜଣ ସହିତ ସେଥ୍ ଖାଇଚି, ସେ ବି। ସେ କହିଛନ୍ତି, ସମସ୍ତଙ୍କ ସେ ଗୋଟ୍ ତେଏ, ଝିଅ ଗୋଟିଏ ଝିଅ।
ହଁ ହଁ ହଁ।
ଯାହା ହଉ, ଭଗବାନ ଗୋଟେ ସଂଞୟ କଣ ଯୋଡ଼ିଚନ୍ତି ଆଉ।
ହଁ ହୁଁ ହୁଁ ଆଉ। ଘର ଟା କୋଉଠି?
ଏଁ, ଏବେତ ମେନସନ କରିପାରିବେନି, ରେକର୍ଡିଂ କଲ ହ୍ୟାଲୋ।
ହଁ।
ହ୍ୟାଲୋ, ମୁଁ କହିଲି, ଏଟା ତମେ ମେନସନ କରିପାରିବାନି, ରେକର୍ଡିଙ୍ଗ କଲପା।
ହଁ ହଁ ହଁ ହଁ, ନିଶ୍ଚିନ୍ତ, ନିଶ୍ଚିନ୍ତ, ଭୁଲି ଯାଇଥିଲି। ହଁ, ଭଲି ଯାଇଥିଲି, ଉହୁଁ ଆଉ।
ମାନ ଜଏଣ୍ଟ ଫ୍ୟାମିଲି ନା, ଯୋଉଁ ସଅଁ ଏ ନର୍ମାଲ୍ ମେଡ୍-ମେଡି ନର୍ମାଲ୍ ହଁ। କିଏ କିଏ ଅଛନ୍ତି ଫେମିଲିରେ।
ଶାଶୁ, ଶଶୁର ଆଈ ଶାଶୁ ଆମ କତରେ ଅଛନ୍ତି। ଆଉ ନଣନ୍ଦ, ଦିଅର।
ଉଁ
ଣନ୍ଦ ଆଉ ଦିଅର ଜଣ୍ ପଲିକି ଆମର ମଝିଆଁ ଶଶୁର ବି ଆମ ଗାଁ- ଖରେ ଆମକୁ ଶାଶୁର ଘରିକା ତିନି
ଓ-ହୋ-
ତିନି ଶଶୁର, ତିନି ଜଣ ଶଶୁର ତିନି ଜଣ- ଉଇ ସାନ ହେଲା ଅଲ୍ଗା- ଆଉ ମଝିଆ ଘର ଆମର ଘର ଏଠାଟେ ମଝିଆ ଶାଶୁ ଯିଏ ସେ ନାହାନ୍ତି। ଆଉ ଶଶୁ- ସେଶା ଶୁ- ଶଶୁର ସେ ଆମ କତିରେ ଆ- ମଝିଆଁର ଆମର ଏଖାଟେ। ଆଉ ଜେଜେ ଜେଜେ ମା ଜଣେ ଅଛନ୍ତି ଜେଜେ ଶାଶୁ ଅଛନ୍ତି ଆଈ ଶାଶୁ ଆମ କତିରେ ରୁହନ୍ତି। ତାଙ୍କର କେହି ନାହାନ୍ତି, ସେ ଆମ କତିରେ ରୁହନ୍ତି, ଆଉ ଆମେର ଦିଅର୍। ଆମର ହେଲା ଆମ ଶ୍ୱଶୁରଙ୍କର ଜଣେ, ଆମର ଦିଇ ଜଣ, ମୁଁ ବଡ ବୋହୁ। ଆଉ ନଣଦ ଚାରଜଣ ପାଞ୍ଚ ଜଣ। ସାନଙ୍କର ଗୋଟେ ଆଉ ମଝିଆଙ୍କର ଦୁଇଟା ଉଁ ଆମର ଦିଇଟା। ହଁ।
ଓହୋ।
ବାହା ହେଇ ଯାଇଛନ୍ତି ଉ ବାହା ହେଲେ ଏତନିକ ଚାର ଜଣା ତିନି ଜଣ ବାହାିଛନ୍ତି, ଆଉ ଜଣେ ଏବେ ଜବ କରୁଛନ୍ତି ମାସଟର। ହୁଁ।
କଣ
ଆଁଉ
ଅଛନ୍ତି ଘରେ ଆଉ ଦିଅର ଅଛନ୍ତି।
ମୁଁ କହିଲି ତାହେଲେ ଜଏଣ୍ଟ ଫ୍ୟାମିଲି ଆଉ।
ହାଲୋ।
ହଉ।
ଟିକେ ବନ୍ଦ କରିଦିଅ।
କଣ କହିଲ?
ଟିକେ ଅଧିକ ସେ ପିଲାମାନଙ୍କ ସାଉଷ୍ଟୁ ହୋଉନି ନା ଟିକେ ବନ୍ଦ କରିଦିଅ।
ହଁ ପରା ପାଟି କରୁଚନ୍ତି ଆସି କାନ କତିରେ।
ଏ ବର୍ଷା ଟା ପକଉଚି ତ ଗୋଟେ ଜାଗାରେ ଅଛୁ ନା ସେଇ ଛୁଆରା ପାଟି କରୁ ଚନ୍ତି। ହୁଁ
ଚାଲିବା ଭାରି କଷ୍ଟ।
ହୁଁ।
ଏମିତି ଆଉ।
ହଜବେଣ୍ଡ କଣ କରନ୍ତି?
କଣ କହିଲ?
ଶୁବା ଯାଉନି ଏ ବର୍ଷା ଟା ପକେଇଲାନ ନେଟୱାର୍କ ପାଉନି। ଶୁବା ଯାଉନାଇଁ।
ବର୍ଷା ଟା ପକଉଚି ତ ସେଇଥିପାଇଁ ଠିକରେ ଶୁବୁନି।
ରୁଟି କର୍। କରୁଚନ୍ତି କି?
ମୁଁ କଇଲି ରୁଟି କରୁଚନ୍ତି ବୋଧେ? ହଁ ମୁଁ କଇଲି ରୁଟି କରୁଚନ୍ତି ବୋଧେ। ଅ ହ।
ଚିକେନ।
ଅ ହ ଏକା ତୁମେ?
କଣ କଇଲ?
ତମର କେ କିଏ ଫ୍ୟାମିଲି ଅଛନ୍ତି? ହ୍ୟାଲୋ ମୁ କଲି ତମର କିଏ ଫ୍ୟାମିଲି ଅଛନ୍ତି କିଏ କିଏ? ହଁ ମୁଁ କଇଲି ତମ ଫ୍ୟାମିଲିରେ କିଏ କିଏ ଅଛନ୍ତି?
ସେଇ ମୁ ହେଲା ଆମେ ଆଛୁ, ବୋଉ, ମୋ ହଜବେଣ୍ଡ ଅଛନ୍ତି, ମୋ ଝିଅ ଆଉ।
ଓ।
ମୋ ଶଶୁର ଏକ୍ସପାଡ୍ କରି ଥିଲେ ମୋ ବାହା ମୋ ବାହାଘର ପୂର୍ବରୁ ମୋ ଶଶୁର ଏକ୍ସପାଡ୍ କରି ଯାଇଚନ୍ତି। ଆମେ ହେଲୁ ଶାଶୁ ବୋଉ ଚାରି ଜଣ ଆଉ, ହଁ।
ଓହୋ ଆଉ। ଏୟା ଆଉ।
ଲାପପ୍ ହୁଁ ଭଲ କଁ କହିଲ?
ରୋଷ ରୋଷେଇ ଭିତରେ କୋଉଟା ବେଶୀ ଭଲ କରନ୍ତି?
ରୋଷେଇ ମତେ ସବୁ ଆସେ।
ହଁ ସବୁ ଆସେ ଯେ କୋଉଟା ବେଶୀ ବନେଇବା ପାଇଁ ଭଲ ଲାଗେ?
ବେଶୀ ମତ୍ ମତେ ଭଲ ଲାଗେ ଚିକେନ ଖାଇଆ ପାଇଁ ସେଥିିନ ମୁଁ ଚିକେନ ର ବୋହୁତ କଥା ଅମ୍ ତିଆରି କରିବା ପାଇଁ ଭଲ ଲାଗେ।
ଓହୋ।
ମୋର ଚିକେନ ଟା ଏଲା ସବୁଠୁ ପ୍ରିୟ। ଭେଜ୍ ବାରରେ ଆଉ ନନଭେଜ ରେ ହେଲା ଛତୁ। ହୁଁ ଆଉ ପରିବା ଭିତରେ ଟମାଟୋ ହୋଉଛି ମୋର ସବୁଠୁ ପ୍ରିୟ।
ହ ହୁଁ।
ହଁ ଟମାଟୋ ମୁଁ ବୋହୁତ ଭଲପାଏ। ହଁ କି ମତେ କଞ୍ଚା ଟମାଟୋ ହେଲେ ମୋର ଆଉ କିଛି ଦରକାର ନାହିଁ ଖାଇବା ପାଇଁ।
କଞ୍ଚା ଟମାଟୋ ଦଳିକି କାକୁଡ଼ି କାକୁଡି, କଞ୍ଚା ଟମାଟୋ ଦଳା ସେ ଆହୁରି ବଢିଆ ଟେଷ୍ଟି ହଁ। କଞ୍ଚାଲଙ୍କା, ଆ ଲେମ୍ବୁ, ରସୁଣ।
କାନେ ମୋର ଖାଇବାରେ। ହଁ
ଆ ମୋର ଆଇଁଷ ବାରରେ ଆଇଁଷ ଷ ନହଲେ ଭା
ହୁଁ।
ଏମ୍ତି ଆଉ ହୋଉ ତାଲେ ରୋହୁ ରହୁଚି ଆଁ? ଆଜ୍ଞା ହୋଉ ରୋହୁଚି ପରେ କେତେବେଳେ କଥା ହବା।